ତ
ରାଧେ ରାଧେ।
ରାଧେ ରାଧେ ଆଉ ଭାଇ ଭଲ ଅଛନ୍ତି?
ଆଜ୍ଞା ଆପଣ?
ହଁ ବହୁତ ବହୁତ ଭଲ।
ଆଉ ସିଆଡ଼େ କେମିତି କଣ? କିଛି ନା ଆମର ଘର ପା ଖରେ ରାସ୍ତା ଉପରେ ଟିକେ ବୁଲୁଛି ଆଉ କଣ କରିବି?
ଆଜ୍ଞା ଆଜ୍ଞା ଭଲ। ଏପଟେ ତ କି କିଛି ନାହିଁ ବାହାରେ ଘର ବାହାରେ ବସୁଛି ଘର ଭିତରେ ତ ବହୁତ ଗରମ ହଉଛି।
ହଁ।
ହୁଁ ଘରୁ ବାହାରେ ଟିକେ ବସିଛି ଥଣ୍ଡା ପବନ ଟିକେ ହୁଁ ଖାଉଛି ଆଉ।
ଆଚ୍ଛା ଆଉ ସବୁ ବଢ଼ିଆ।
ହୁଁ ସବୁ ଭଲ ଯେ ଆପଣ କଣ? ଉ ଆପଣ ତ ଉ କଲେଜ ଯାଇଥିବେ ନିଶ୍ଚୟ।
ହଁ। କଲେଜ କିଏ ନ ଯାଇଛି କହୁନାହାନ୍ତି? କଲେଜ ଯଉଁମାନେ ଯାଇନାହାନ୍ତି ସେମାନେ କଣ ମଜା ଜାଣିପାରିବେ କଲେଜର।
ଠିକ୍ ଠିକ୍ ଠିକ୍ ଏଇଟା ତ ଠିକ୍ ଭାଇ ଆଉ କଣ ଆପଣଙ୍କ ହୁଁ କଲେଜ ର ଟିକେ ହୁଁ ହୁଁ କୁହନ୍ତୁ ଟିକେ ନିଶ୍ଚୟ ଆମେ
କଲେଜ କଥା କହିଲେ
ହୁଁ
ଆମ କଲେଜ ହେଉଛି କଣ କହିଲେ? ଆମ କଲେଜ ରେ ଆପଣ ଯାହା ମନ ଇଚ୍ଛା ତାହା କରିବେ। ଏଇଟା ଗୋଟେ କଥା କୋଉଁ ମ୍ୟାଡ଼ାମ କୋଉଁ ସାର୍ କେହି କିଛି କୁହନ୍ତିନି।
ହୁଁ
ହେଲା କିନ୍ତୁ ନ୍ତୁ କିନ୍ତୁ ଶ୍ରେଣୀ ଶ୍ରେଣୀ କକ୍ଷରେ ସବୁବେଳେ ଉପସ୍ଥିତ ରହିବା ଦରକାର।
ଦରକାର ନିହାତି ସେଇଟା ତ ଭାଇ ନିହାତି ଦରକାର।
କକ୍ଷରେ ଉପସ୍ଥିତ ନ ରହିଲେ ଶିକ୍ଷକମାନେ ଏ ଧୋଇ ଦେଇଯିବେ ଆମ କଲେଜରେ ସତକଥା କୋଉ କଲେଜରେ ମୁଁ କହିପାରିବିନି କିନ୍ତୁ ଆମ କଲେଜରେ ଶ୍ରେଣୀ ଶ୍ରେଣୀ କକ୍ଷରେ ଉପସ୍ଥିତ ନ ରହିଲେ ଆମ କଲେଜରେ ଧୋଇ ଦେଇଯିବେ। ତ ଅଲଗା ପ୍ରକାରେ ମାଡ। ସବୁ କୁହନ୍ତି କଲେଜରେ ମାନେ କେଉଁଠି କିଛି କ କୁହନ୍ତିନି କୋଉ ପିଲାକୁ। ଆରାମସେ ଭଲରେ ମନଇଛା ଇଏ କରିକି ଆସନ୍ତି କିନ୍ତୁ ଆମ କଲେଜରେ ସେମିତି ନାହିଁ ଆମ କଲେ ବହୁତ୍ ମାନେ କହିଲ ଲେଖା ଏଁ ହେଟା କଣ କହନ୍ତି ଶୃଙ୍ଖଳିତ
ମୁଖଳିତ।
ଆଉ ହଁ। ଆଉ ପୁରା ଆମର ଠିକ୍ ଟା ଠିକ୍ ସେ ଆମର ପଢ଼ା ହୁଏ।
ହୁଁ ହୁଁ ପଢ଼ାପଢ଼ି ବି ଠିକ୍ ତାହେଲେ।
ପଢ଼ାପଢ଼ି ଠିକ୍ ଠାକ୍।
ଆଉ ତମ କଲେଜ ଟା କେମତି? କଣ ଦେଖିବାକୁ ସୁନ୍ଦର ମାନେ ତାର
ହଁ କଲେଜ ଟା ତ ସମସ୍ତିଙ୍କର ପାଇଁ ସୁନ୍ଦର ହୋଇଥାଏ। କଲେଜ କାହାର ଅସୁନ୍ଦର ହୋଇନଥାଏ ଏଇଆ ହଉଛି କଥା ପରିବେଶକୁ ଦେଖିକି କଲେଜ ଟା ହୋଇଥାଏ ହଁ ପରିବେଶଟା କୁ ଦେଖିକି କଲେଜ। ଟାକୁ କୁହାଯାଏ କୋଉ କଲେଜଟା ଭଲ କୋଉ କଲେଜ ଖରାପ କାହିଁକିନା ଆଜିକାଲି ତ ଆପଣ ଜାଣିଛନ୍ତି। କଲେଜ ରେ ପୁଅ ପୁଅ ଝିଅ କଣ ହଉଛନ୍ତି।
ହାଁ ହାଁ ଠିକ୍ ଠିକ୍।
ଆପଣ ତ କଲେଜ ଯାଇଥିବେ ଆପଣ ଜାଣିଥିବେ।
ହୁଁ ହୁଁ ହୁଁ।
ସବୁ କଲେଜରେ ପୁଅ ଝିଅ ତାଙ୍କର ସିଏ ତାଙ୍କର ଚଲେଇ ଥିବେ କିଏ। ଦେଖୁ ନଦେଖେ ସିଏ ତାଙ୍କର ଚଲେଇ ଥିବେ।
ହୁଁ ହୁଁ।
କିନ୍ତୁ ଆମ କଲେଜରେ ସେମିତି କିଛି ନାହିଁ ଆମ କଲେଜରେ। ପୁରା ଟା ମାନେ ସମୟରୁ ସମୟ କ୍ଲାସ୍ ହବ। ସମୟରୁ ସମୟ ଆମର ସବୁ ପଢ଼ା ହବ। କ୍ଲାସ୍ ରେ ଉପସ୍ଥିତ ନ ରହିଲେ ଆମର ଏଁ ଦି ମାନେ ଏଁ। ଦଣ୍ଡ ଦିଆହୁଏ ଆମର ସେଥିପାଇଁ ଆମ କ୍ଲାସରେ ସବୁ ପି ହଁ। ସେଥିପାଇଁ ଆମ କ୍ଲାସରେ ସବୁ ପିଲା ଉପସ୍ଥିତ ରୁହନ୍ତି। ଆଉ କ୍ଲାସ୍ ସରିଲା ପରେ ବାପା ତମେ ଯାହା କରୁଛ କର।
ହୁଁ ସେଇଟା ତ ନିହାତି ଦରକାର ଭାଇ କିନ୍ତୁ ଆ ମାନେ। କ୍ଲା ଶ୍ରେଣୀ କକ୍ଷରେ ଉପସ୍ଥିତ ରହିବା ତ ନିହାତି ଦରକାର ନହେଲେ। ତ ବହୁତ ଅସୁବିଧା ମାନେ ପରୀକ୍ଷା ଟାଇମରେ।
ଅସୁବିଧା ରେ ହଁ ସେଇଟା ସେଇଟା ହିଁ ସେଥିପାଇଁ। ଆମର ହଁ ସେଥିପାଇଁ ଆମ କଲେଜର ଅ ମାନେ ସବୁ। ପରସେଣ୍ଟେଜ ବହୁତ ଭଲ ରହେ ପରୀକ୍ଷା ଫଳ ଯେତେବେଳେ ବାହାରେ। ଆମର ସବୁ ପିଲା। ଏ ଅ ଅଶୀ ନହେଲେ ପଞ୍ଚାଅଶୀ ପ୍ରତିଶତ। ରଖନ୍ତି ମୂଲ୍ୟ ରଖନ୍ତି।
ହୁଁ ବହୁତ ପରିଶ୍ରମ କରିବାକୁ ପଡିଥାଏ ସେଇଟା।
ହଁ ଆମର ସେଠି ଆମର ସେଠି ବହୁତ ପରିଶ୍ରମ ହୁଏ।
ହୁଁ। ଆଉ ଏବେ ଯୋଉ ଦେଖନ୍ତୁ ଭାଇ ଯାଉଛନ୍ତି କଲେଜ ବି ଯାଉଛନ୍ତି ପିଲା। ତ ବାହାରେ ବୁଲୁଛନ୍ତି କେତେ।
ତା ତାପରେ ତାଙ୍କର ଯେ ଯେତେବେଳେ ପରୀକ୍ଷା ଟା ସମୟ ଟା ଆସେ। ତେ ବହୁତ କଷ୍ଟ ମାନେ। ବହୁତ।
କଁ କଇଲେ?
ଅସୁବିଧା ବହୁତ ଅସୁବିଧା ହେଇଥାଏ ସେ ପରୀକ୍ଷା ଟା ସମୟରେ।
ହଁ। ନାଇ ଆମର କିନ୍ତୁ ଆମର କିନ୍ତ ଆମର କିନ୍ତୁ ପରୀକ୍ଷା ଟାଇମରେ ମାନେ କଣ କଇଲ। ହେଲେ ଆମର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁରା ଏ ଏପଟ୍ ସେପଟ୍ ଯିବା ଆସିବା କରନ୍ତି କେହି ଏମାନେ ଯେମିତି ପରୀକ୍ଷାରେ। ଭଲ ରୁ ଲେଖିବେ କେହି କିନ୍ତୁ ମାନେ। ଏ ଇଏ କାମ କରିବେନି କିଛି। ଏପଟ ସେପଟ କିଛି କରିବେନି ଯେମିତିକି ତାଙ୍କୁ ହଁ ସବୁ ଆମର ନଜର ରଖନ୍ତି।
ହୁଁ‌ ହୁଁ।
ପିଲାଗୁରା ସେମିତି କେହି ବି ନାହାନ୍ତି ଯେମିତିକି ଏ ଇଏ କରିବେ। କେଉଁଠୁ ଦେଖିକି ଲେଖିବା କି କିଛି ବି କିଛି ବି।
ହୁଁ ହୁଁ ହୁଁ।
ଆମର ସମସ୍ତେ ପଢାପଢି କରିକି ସବୁ ଲେଖନ୍ତି ଆମର।
ଉଁ ହୁଁ ବହୁତ କଷ୍ଟ କରିକି। ପରୀକ୍ଷା ଟା ଦେଇଥାନ୍ତି।
ହୁଁ।
ହୁଁ।
ଆଉ ତାପରେ ବି ଆମ କଲେଜରେ ତାପରେ ଆମ କଲେଜରେ କଣ କହିଲେ ଅଁ ସବୁ ସ୍ପୋର୍ଟସ୍ ମାନେ ସବୁ ଖେଳ ଜିନିଷ ସବୁ ଅଛି ଯେମିତିକି ଫୁଟବଲ୍ ହଉ କ୍ରିକେ କେଟ୍ ହୋଉ ଭଲିବଲ୍ ହୋଉ
ହୁଁ ହୁଁ। ଖେଳ ତ ଭାଇ ନିହାତି ରହିବା ଦରକାର କଲେଜ ରେ।
ହଁ କାଇଁନା ପିଲା ବି ଟିକେ କେ ନିଜର ଏଇଟାକୁ ଦେଖ ଖେଇବେ ନା କୋଉ ପିଲା ହଁ ବାସ କୋଉ ପିଲା କଣ କରିପାରୁଚି କଣ ନାହିଁ
ହୁଁ।
ତ ସେଥିପାଇଁ ଆମର ସବୁ ଖେଳ ଆପଣଙ୍କ କଲେଜରେ ବି ଥିବ ତ?
ହଁ ଆମ କଲେଜରେ ବି ସେମିତି ଅଛି ତାପରେ ଏବେ ନୂଆ ସି ଶିକ୍ଷକ ଶିକେସତ୍ରୀ ଶିକ୍ଷୟତ୍ରୀମାନେ ଆସିଚନ୍ତି। ଖେଳ ଶିକ୍ଷୟତ୍ରୀ ଶିକ୍ଷକ ଏବଂ
ଆସଚନ୍ତି ଏବେ ନୂଆ?
ହୁଁ ନ ଆସିଚନ୍ତି ତାପରେ ସେମାନେ ବହୁତ ଭଲ ବି ଶିଖଉଛନ୍ତି ଖେଳ।
ହଁ।
ହୁଁ ତାପରେ
ଆପଣଙ୍କ ଆପଣଙ୍କର କଲେଜରେ ଯୋଗ ଶିଖାଯାଏ ନା ନାହିଁ ଯୋଗ?
ଆଜ୍ଞା ସେଇଟା ତ ସବୁ ହଁ ସବୁଦିନ ସେଇଟା।
ହୁଁ ସେଇଟା ବହୁତ ଭଲ ଲାଗେ ସବୁ ସକାଳୁ ଉଠିକି ଯୋଗ ଟିିକେ କରିବ ବ୍ୟାୟାମ ଟିକିଏ କରିବ ଆରାମସେ ଆସିବ। ଯାହା ଦୌଡ଼ା ଦୌଡ଼ି ଏ ଖେଳା ଖେ ଯୋଗ କରିସାରିଲା ପରେ ଟିକେ ଦୌଡ଼ା ଦୌଡ଼ି କରିକି ଖେଳାଖେଳି କରିକି ଆସିଲା ପରେ ସେଠ ଏଇ ଭୋଜି ବଢିଆ ଲାଗେ
ହୁଁ, ହୁଁ, ହୁଁ। ତାପରେ ତାପରେ ସେଡା କଣ ଧ୍ୟାନ ରେ ବସନ୍ତି ତାପରେ ସେଏଠେ
ହଁ ହଁ ହଁ ଧ୍ୟାନର ସହିତ ବସି ଯୋଗ କରନ୍ତି।
ହୁଁ। ବହୁତ କିଛି କରାଯାଏ କଲେଜ ଆମର
ନାଇଁ ଭାଇ କିନ୍ତୁ କଲେଜ ଲା କିନ୍ତୁ କଲେଜ ଜୀବନଟା ମୁଁ ଭାବିଲେ ଏବେ ବି ମୋର ମନ ପଡୁଚି କଲେଜ ଜୀବନ କଥା।
ଆ ସେ ସେ ଲାଇଫ୍ ତ ଆଉ ଫେରିହବନି ପ ମାନେ ପାଇ ହବନି ସେଗୁଡାକ ହୁଁ।
ମୁଁ ଯେତବେଳେ ଛୋ ଟିଆଟେ ହେଇଥିଲି
ହୁଁ।
ମୁଁ ଭାବୁଥିଲି ପ୍ରଥମଠୁ ପଞ୍ଚମ ଯାଏଁ
ହୁଁ ହୁଁ।
ଯେତେବେଳେ ମୁଁ ପ୍ରଥମରୁୁ ପଞ୍ଚମ ଭିତରେ ପଢୁଥିଲି ମୁଁ ଭାବୁଥିଲି ନାଇଁ ଷଷ୍ଠରୁ ସପ୍ତମ ଯାଏ ମୁଁ ପଢ଼ିଲେ ସେଠେଇ ଭଲ ସ୍କୁଲ ଭଲ ପାଠ ପଢ଼ାପଢ଼ି ହୁଏ ସେଠିକୁ ମୁଁ ସେଠିକି ପଳେଇବି ଯେତେବେଳେ ସେ ଠିକି ଗଲି ତାପରେ ମୁଁ ଭାବିଲି ନାଇଁ ନାଇଁ ନବମ ଦଶ ଅଷ୍ଟମ ନବମ ଦଶମ ଆମର ଉଚ୍ଚ ମହାବିଦ୍ୟାଳୟ ଜୋଉଟା ଉଚ୍ଚ ବିଦ୍ୟାଳୟ କୁହାଯାଏ।
ହୁଁ
ତ ସେଠିକି ଗଲେ ବଢିଆ ଖେଳକୁଦ, ଖେଳ ଖେଳିବାକୁ ମିଳିବ, ସବୁ ମିଳିବ। ତ ସେଇଟା କିନ୍ତୁ ବଢ଼ିଆ। କିନ୍ତୁ ମୁଁ ଏବେ ଭାବୁଛି ଆମର ଯେଉଁ ପ୍ରଥମଠୁ ପଞ୍ଚମ ଯାଏ ଯେଉଁ କ୍ଲାସ୍
ହୁଁ ହୁଁ।
ମୁଁ ଭାବୁଛି ସେଇଟା ହିଁ ଆମର ସବୁଠୁ ବହୁତ ମାନେ ଭଲ ଶ୍ରେଣୀ ମୁଁ ଭାବିବାରେ। କାହିଁକିନା ସେଇତକରେ ଆମର ସବୁତିକ ଅ ସ୍ମୃତି ସବୁତିକ ସେଇ ସେଇ ବୟସରେ ହିଁ ଥାଏ।
ହଁ।
ତାପରେ କଲେଜ ଆସିଲା ପରେ ମୁଁ ଭାବୁଥିଲି ଦଶମ ପରେ ବି ମୁଁ ଭାବୁଥିଲି ନାଇଁ କଲେଜ ଗଲା ପରେ ଟିକେ ଭଲ ହବ। କିନ୍ତୁ ମୁଁ ଏଇଟା ଜାଣିପାରୁନଥିଲି, ଯେତେ ଅଧିକା ଅଧିକା ଯାଉଛି ସେତେ ମୋ ସ୍ମୃତି ହେରାକୁ ହରେଇ ହରେଇ ଯାଉଛି।
ହଁ ସିଏ ତ ସେଇଆ ଆଉ। ହଁ ସେ ଲାଇଫ ତ ଆଉ ମିଳିବନି ଭାଇ ଯେତେ
ହଁ। କିନ୍ତୁ ପିଲାଦିନର ପିଲାଦିନ ପିଲାଦିନ ଭାଇ ସତ କଥା।
ପିଲାଦିନର ସ୍ମୃତିଟାକୁ ଭୁଲି ହବନି, ସେଇଟା ତ ଆଉ ଫେରି ସେଇ ଜାଗାକୁ ତ ଆଉ ଫେରି ହବ
ଯେତେ ବି, ଯେତେ ବି, ଆପଣ ଯେତେ ବି ବଡ ହେଇଯାଆନ୍ତୁ
ହୁଁ
କିନ୍ତୁ ପିଲାଦିନ ପିଲାଦିନ ଭାଇ ସତ କଥା ତ ଆଉ।
ହୁଁ ହୁଁ, ସତ କଥା ତ ଆଉ ସେଇଟା ତ ଭାଇ।
ପିଲାଦିନକୁ, ପିଲାଦିନକୁ କେହି ଭୁଲି ନାହାନ୍ତି ଆଜି ଯାଏ।
ହୁଁ ସେଟା ତ ଭାଇ ବଡ ହେଲେ ଏକା ମାନେ
ହଁ ପିଲାଦିନକୁ ସେବେ ଭୁଲିବ, ଯେବେ ମାନେ ନିଜେ ମୃତ୍ୟୁବରଣ କରିବ। ସେବେ ହିଁ ପିଲା ଦିନକୁ ଭୁଲି ହେବ, ନହେଲେ ହୁଁ ନହେଲେ ପିଲାଦିନଙ୍କୁ କେବେ ଭୁଲି ହିଁ ହେବନି।
ହଁ ଭାଇ ସେଇଟା ତ ଠିକ କଥା କହିଲେ।
ଆଉ ଆପଣଙ୍କ ଆଡେ, ଆପଣ କଣ ମେଘରେ ବି କଲେଜ ଯାଉଛନ୍ତି କି?
ହଁ ସେ ଯିବାକୁ ତ ପଡୁଛି ଭାଇ, କଣ କରିବା?
ହଁ ସେଇଟା କିନ୍ତୁ ଇଏ କରନ୍ତୁ, ମାନେ ହଁ ସେଇଟା କେବେ, ସେଇଟା କେବେ, ଇଏ କରନ୍ତିନି। ସବୁବେଳେ କଲେଜ ଯାଆନ୍ତୁ, ସବୁବେଳେ ଶ୍ରେଣୀ ଶ୍ରେଣୀ କକ୍ଷରେ ଉପସ୍ଥିତ ରୁହନ୍ତୁ। ଆଉ ଭଲସେ ପଢ଼ାପଢ଼ି କରିକି, ଭଲସେ ଭଲ ମାର୍କ ରଖନ୍ତୁ।
ହୁଁ।
ବୁଝିଲେ?
ତ ଆପଣଙ୍କ ସେପଟେ ସେ ଆପଣଙ୍କ ଅଞ୍ଚଳରେ କେମତି କଣ ପାଣିପାଗ?
ଆମ ଅଞ୍ଚଳରେ ବି ସେଇଆ, ଏବେ ତ ଆପଣ ଜାଣିଛନ୍ତି ଯେଉଁ ଆମର କେବେଠୁ ଦେବସ୍ନାନ ପୂର୍ଣ୍ଣିମା ଆମର ଯୋଉ ହେଇଥିଲା, ଦେବସ୍ନାନ ପୂର୍ଣିମା। ଆମର ତ ସେଇ ଦିନଠୁ, ତା ପରଦିନଠୁ, ଆମର ମେଘ ଏବେ ଲଗାତାର ଚାଲୁଅଛି, ଏବେ ଆହୁରି ଦୁଇ ଦିନ ଲେଖୁଅଛି, ମେଘ ଯୋଉ ମାନେ ମେଘ ରହିବ ବୋଲି।
ହୁଁ ହୁଁ।
ତ ଦେଖିବା କେଉଁଦିନ ଛାଡ଼ୁଛି, କାହିଁ ନା ଏ କାହିଁକିନା ସକାଳୁ ସବୁଦିନ ସକାଳୁ ମେଘ ପକାଉଛି, ପକାଉଛି, ପକାଉଛି, ଆମର ଦିହିପରକୁ ଛଡ଼ୁଛି ଗୋଟେ ଦୁଇଟା ବେଳକୁ ଛାଡ଼ୁଛି ଆମର।
ହୁଁ।
ଏମତି ଆଉ। ହଉ ଭାଇ ଆପଣଙ୍କ ସହିତ କଥା ହେଇି ବୋହୁତ୍ ଭଲ ଲାଗିଲା। ଆପଣଙ୍କ ସହିତ କଥା ହେଇକି ହଉ ଭାଇ ହଉ ଭାଇ ରଖୁଛି ଭାଇ। ଶୁଭ-ଶୁଭରାତ୍ରି ଭାଇ ଶୁଭରାତ୍ରି।
ଶୁଭରାତ୍ରି ଆ